ହଁ କଁ କରୁଛନ୍ତି ହଁ ଶୁବିଲା କଁ କରୁଛନ୍ତି।
ହଁ ଏଇ ବସିଛି ଆଉ।
ଆଉ କୋଉଠୁ କୋହୁଛନ୍ତି କହିଲେ ଆଚ୍ଛା ହଉ ଆଉ।
ହୁଁ ଆଉ ତମେ କୋଉଠୁ କୋହୁଚ।
ମୁଁ ଭୁବନେଶ୍ୱରରୁ କୋହୁଚି।
ଆଚ୍ଛା ଆଉ ସନ୍ଧ୍ୟା ଫନ୍ଧ୍ୟା ଦିଆସାରିଲାଣି।
ହଁ ହଁ ସନ୍ଧ୍ୟା ଦେଇସାରିଲାଣି ବସିଛି ଟିକେ ଆଉ।
ହୁଁ ହୁଁ ହୁଁ।
ଆଉ କଁ ଜଳଖିଆ ହେରିକା କରିସାରିଲେଣି ଚା ପାଣି।
ଚା ତ ମୁଁ ପିଏନି ପାଉନି ଆ ଯାହା ହବ ରାତିକି। ଖାନା ଯାହା ବନିବ ଆଉ।
ହଁ ହଁ।
ହୁଁ ଦିନବେେଳେ ଦିନ ବେଳେ ଖାଇଥିଲି ଭା ତ ଡାଲି ଆଳୁ ତରକାରୀ ବାଇଗଣ ଭଜା କା କୁଡ଼ି ସାଲାଡ୍ ଆଉ ଭାତ।
ଆମିଷ କଣ ଖାଆନ୍ତିନି କି?
ନା ନା।
ଆଚ୍ଛା ହଉ। ଆଉ କଣ ବୁଲାବୁଲି କୁଆଡେ କରିଥିଲେ ରଜକୁ?
ନାଇଁ ରଜରେ କୁଆଡେ ବୁଲିବୁ। ର ରଜରେ ତ ଆକ୍ସିଡେଣ୍ଟ ହେଇକି ଘରେ ଘରେ ପଡିଥିଲି ପଡିଛି ଆଉ।
ଓହୋ ଆକ୍ସିଡେଣ୍ଟ ହେଇଥିଲା ଆପଣଙ୍କର?
ହୁଁ। ଏଇ ଯାଉଥିଲି ଝିଅର ଡ୍ୟାନ୍ସ କ୍ଲାସ ଥିଲା ଯାଉଥିଲୁ ସାଙ୍ଗ ହେଇକି ମାଆ ଝିଅ ଝିଅ ଚଲଉଥିଲା ଝିଅ ଚଲଉଥିଲା ମୁଁ ବସିି ଥିଲି। ଗୋପାଳପୁର ଯିବାର ଥିଲା ତାର ଥିଲା କଟକ ମହୋତ୍ସବ ଥିଲା ପ୍ରୋଗ୍ରାମ। ଆଉ ସେଇ ଯାଉଥିଲୁ ସେପଟୁ ଆସିଲେ ଦିଟା ଟୋ କା ଆସିଲେ ଏକୋଇଶି ବାଇଶି ବର୍ଷ ହବ ସେ ଟୋକା ମାନଙ୍କୁ। ମୁଁ ହାଁ ହାଁ କରୁଛି କରିବା ଭିତରେ ଆସିକ ମତେ ମାରିଦେଇଛନ୍ତି ଆଉ। ମତେ ହିଁ ହଁ ମାନେ ପଛପଟୁ ନାହି ସାମ୍ନାରୁ ଆସିଲେ ଧକ୍କା କଲେ କିନ୍ତୁ ଝିଅ ଜଷ୍ଟ ମାନେ ଏମିତି ବୁଲଉଥିଲା ଗୋଟେ ଟନ୍ ଥିଲା ସିଏ ତ ଏମିତି ମୋଡିଛି ତ ସେମାନେ ମତେ ଆସିକି ମାରିଛନ୍ତି। ମୁଁ ପଛରେ ବସିଥିଲ ନା ମତେ ମାରିଛନ୍ତି ମୁଁ ତା ଗାଡି ଭିତରେ ପୁରା ପଶିଯାଇଥିଲି। ପଶିକି ରାସ୍ତା ଉପରେ ବସିଛି ପୁରା। ମୋର ଚାରିଆଡେ ଇଞ୍ଜଡ ଏମିତି କି ଗୋଡ ଫ୍ରାକଚର। ଆଉ ଥୋଡି ତଳଟା ପୁରା ଓଠ ତଳଟା ପୁରା ଫାଟି ଇଏ ସିଏ ବ୍ଲଡ ହାତରୁ ବ୍ଲଡ଼ ଏଇଭଳି ଆଉ। ହାଲୋ ହାଲୋ ହାଲୋ। ହାଲୋ ହାଲୋ। କଟିଯାଉଛି କାଇଁ କଲଟା କେଜାଣି ହଁ ହାଲୋ। ହାଲୋ।